ହ୍ୟାଲୋ। ଭାଇ ନମସ୍କାର। ନମସ୍କାର ନମସ୍କାର ଭାଇ। ଆଉ କେମିତି ଅଛନ୍ତି?
ଭାଇ
ଭାଇ ଆପଣ ଙ୍କ କଥା ଶୁଭାଯାଉନି ଠିକ୍ ସେ ନେଟୱାର୍କ ସ୍ଲୋ।
ହ
ହୁଁ ହୁଁ ହୁଁ କୁହନ୍ତୁ କୁହନ୍ତୁ। ନାଇଁ ନାଇଁ ଏବେ ବି
ଓ ଏବେ ତ ମୁଁ ଯାଇଥିଲି ଟିକେ ବାହାରକୁ। ଯେହେତୁ ହଷ୍ଟେଲ ରେ ରହୁଚି। ବାହାରକୁ ଟିକେ ଯାଇଥିଲି ଏବେ ଟିକେ କଣ ସ୍ନାକ୍ସ ଫାଷ୍ଟଫୁଡ଼ ଟିକେ ଖାଇ ଆସିଲି ଆଉ। ସେଥିପାଇଁ ଆପଣଙ୍କୁ କହିଥିଲି ଟିକେ ସମୟ ରହିଥାନ୍ତୁ। କାମଟା ସାରି ଆସେ ତାପରେ କଥା ହେବା। ଆଉ କଣ କରୁଚନ୍ତି ଭାଇ? ହାଲୋ।
ଏଇ ବସିଛି ଆଉ।
ଆଉ ପାଠପଢଠ ପଢ଼ୁନାହାନ୍ତି କି?
ନାଇଁ ପାଠ ପଢା ତ ଏବେ ସରିଲା ଆଉ ପାଠ ପଢ ଏବେ କିଛି ପଢା ପଢି ନାହିଁ। ଦେଖିବା ଆଗକୁ କଣେ କରିବା ଆଉ। ବୁଝିଲେ।
ସେପଟ ନ ପଢିଲେ ସେ କିଛି ଲାଭ ନ ହୁଏ।
ହଁ ଭାଇ। ଆଜ କାଲିକା ଦୁନିଆ ଯେମିତିଆ। ହାଲଚାଲ ସବୁ ଠିକ ଠାକ।
ଉ ତା ତ ପ ରଇଛି ବା
ନାହିମ। ଆଉ ଭାଇ ଆଜିିକାଲ ଦୁନିଆ ଯେମିତି ହେଲାଣି ଟଙ୍କା ପଚାଶ ଷାଠିଏ ହଜାର ନ କମେଇଲେ ଆଉ ଗୁଡା ମଣିଷ ଚଳିପାରିବନି ବୁଝିଲ ନା।
ହଁ ଭାଇିକ ରାଇଟ୍ କଥା ଭଇ
ହ
ଯେମତିମ ତ ଗୋଟେ ଏଭ ସାଲାରୀ କମେଇବାକୁ ପଡିବ। ଘର ପୋଷିବାକୁ ହେଲେ ଭାଇ ନା କଣ କହୁନାହାନ୍ତି।
ହୁଁ କଣ କରୁଛନ୍ତି ଆପଣ ଏବେ।
ମୋର ଚାଲିଛି ଭାଇ ଡିପୋଲୋମା ଚାଲିଛି ଏବେ।
ଓହୋ ଆଚ୍ଛା ଆଚ୍ଛା। ହୁଁ।
ଆଉ ଆପଣଙ୍କର କଣ ଚାଲିଛି ଭାଇ ଏବେ।
ମୋର ଏଇ ଗ୍ରାଜୁଏସନ କମ୍ପ୍ଲିଟ ହେଲା ଆଉ ଏମବିଏ ପାଇଁ ଫର୍ମ ପକେଇଛି। ଏମବିଏ ପାଇଁ ଫର୍ମ ପକେଇଛି।
ହଁ ଏମବିଏ ପାଇଁ ଫରମ ପକେଇଛନ୍ତି କି ଏବେ।
ହୁଁ ହୁଁ ହୁଁ।
ହଁ ତ କାଉସେଲିଂ ଡେଟ୍ କେବଠୁ ଆରମ୍ଭ ହେଲାନି।
ହୁଁ ହୁଁ।
ତାହେଲେ ଏମ୍ ବି ଏ ପରେ ହଁ ହଁ ଭାଇ କୁହନ୍ତୁ।
ଆପଣଙ୍କ ଯୋଉ ଚାଷ ବାସ ଏବେ ହଉନି।
ହଁ ହଁ ହଉଛି ଭାଇ ଆମର ଏପଟେ ତ ଆମେ ତ ଗଞ୍ଜାମ ଜିଲ୍ଲା ଆମର ତ ଚାଷ ବାସ ସବୁ କିିଛି ହୋଇଥାଏ। ଚାଷ ଉପରେ କଣ ଜାଣିବ କି କେମିତି କଣ ଚାଷ କରାଯାଏ।
ହୁଁ କୁହନ୍ତୁ କୁହନ୍ତୁ ମୋ ଭାରି ଇଣ୍ଟରେଷ୍ଟ ଅଛି।
ହଁ ଭାଇ ତାହଲ ଶଣନ୍ତୁ ଭାଇ ଆଉ ଚାଷ କରିବାକୁ ହେଲେ ଭାଇ। ଗୋଟେ ହେଲା ଖରିବା ଫସଲ ଗୋଟେ ହେଲା
ହ
ମାନେ ଖରିଫ ଫସଲ ମାନେ ସେଟା ଖରା ଦିନରେ ଯୋଉ ଜିନିଷଟି ହେଉଥାଏ ସେଟାକୁ ଖରିଆ ଫସଲ କୁହାଯାଏ। ତ ଧାନ ଏଗୁଡ଼ା ସବୁ ଖରିପ୍ ପସଲ ତେଣୁକରି ରଜ ପର୍ବର ଆରମ୍ଭରେ ଭୂମ ପୂଜା କରାଯାଇ ବିଲରେ ବା ଜମିରେ ଧାନ ବୁଣା କ ଧାନ ବୁଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ତ ଧାନ ବୁଣିବା ପାଇଁ ଯେ କୌଣସି ଯାନ୍ତ୍ରିକ ଗାଡ଼ି ଟ୍ରାକ୍ଟର କିମ୍ବା ପାୱାର ଟିଲର୍ ନହେଲେ ଓ ବଳଦ ବଳଦ ଲଙ୍ଗଳ ସାହାଯ୍ୟରେ ଯେମତି ହୋଇଥାଏ ଆଗ ମାନେ ଆଗକାର ସମୟରେ ଯେମିତି ହୋଇଥାଏ। ସେଇ ଦ୍ଵାରା ବି ଚାଷ କରାଯାଇଥାଏ ଯେ ଆଜିିକାଲି ଦୁନିଆରେ ବହୁତ ଡିଜିଟାଲ ଦୁନିଆ କିଏ ହଉ ବା ବଳ ତ ହଳ ଲଙ୍ଗଳକୁ ମେହନତ କରି ବୁଲେଇବ ବୋଲି କିଏ ବୁଲଉନାହାନ୍ତି ସେଥିପାଇଁ
ହୁଁ।
ଟ୍ରାକ୍ଟର ସାହାଯ୍ୟରେ ସମସ୍ତେ ଚାଷ କରନ୍ତି ତାପରେ ଧାନ ଚାଷ ହେଇସାରିଲା ପରେ ଧାନ ଗଛ ବଡ଼ ହୋଇଥାଏ। ଏବେ ବି ତ ଠିକ୍ ବର୍ଷା ହି ଚାଲିଛି।
ହୁଁ।
ଆଉ ବର୍ଷା ତ-ଅ-ଅ-ଅ ସମାନ। ତ-ଅ-ଅ-ଅ ଧାନ ଚାଷ ହୋଇଛି ସମାନ ବର୍ଷା ହଉଛି ଏ ବର୍ଷ କେମିତି ମହାପ୍ରଭୁଙ୍କର ଦୟାରୁ। ତାପରେ ଆଉ ଧାନ-ଅ-ଅ-ଅ ଗଛ ବଡ ହେଇ ସାରିଲା ପରେ ତାପରେ ରୁଆ ରୁଆ ତ ଆପଣ ଜାଣିଥିବେ?
ହଁ ହଁ।
ହଁ ରୁଆ ରୁଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି? ତ ରୁଆ ରୁଇ ହେଇସାରିଲା ପରେ ଧାନ ବଡ଼ ହୋଇ, ଅମଳ ହୋଇ ଶସ୍ୟ ଅମଳ ହୋଇ-ଇ-ଇ-ଇ ଧାନକୁ ପେଢ଼ା ଯାଇଥାଏ ଆଉ କଣ। ତାପରେ ଧାନ ମଣ୍ଡି କୁ ସପ୍ଲାଏ ହୁଏ ଆଉ ଏମିତି ଚାଷ ପ୍ରୋସେସ ଆଉ।
ହୁଁ ହୁଁ ହୁଁ।
ଭାଇ ଆପଣଙ୍କର ଧାନ-ଅ-ଅ ଚାଷ କିଏ ବି କରୁନାହାନ୍ତି କି?
ହୁଁ ଆ ମୋର ଚାଷ କରନ୍ତି ଆ-ଆ-ଆ ବାପା ହେରିକା ସବୁ ଚାଷ କରନ୍ତି। ବାପା, ସାନ ବାପା ହେରିକା
ଆଉ ଭଲ ପାଆନ୍ତୁ ଆପଣ ବି ଜାଣିଥିବେ ଚାଷ କେମିତି କଣ ହୋଇଥାଏ ଆଉ।
ହୁଁ ହୁଁ କିନ୍ତୁ ଆପଣ ଆମର ଏଇ-ଇ-ଇ-ଇ ଏ ସେଇ ଧାନ ଚାଷ ହୁଏ ବିଲରେ ଆଉ। ଆଉ ଆମର ଏଠି ଆ ବାରିରେ ବି ପରିବା ଫରିବା ସବୁ ଚାଷ ହୁଏ। ମାନେ ଘର
ଆଉ କେମିତି ତମେ ତମେ କେମିତି ତମ ବାରିରେ କେମିତି କଣ ପରିବା କେମିତି ଚାଷ କରାଯାଉ ସେଇଟା ଟିକେ ମୋତେ କହିବେ କି?
ସେଟା ଭାଇ ଯେତେବେଳେ ଆମର-ଅ-ଅ-ଅ ଟିକେ ଇଏ ଆ-ଆ ଆଷାଢ ମାସ ଯେତେବେଳେ ହୁଏ। ଆମର ଏବେ ଲାଗିଛି ଭେଣ୍ଡି ଲାଗିଛି କଲରା ଗଛ ଲାଗିଛି ଜହ୍ନି ଗଛ ଲାଗିଛି, ଆଉ ଲଙ୍କା ଗଛ ଲାଗିଛି, ଆଉ ଟମାଟର ଗଛ ବି ଲାଗିଛି।
ତାହେଲେ ତ ବହୁତ ବଢ଼ିଆ ଆଉ ଆପଣଙ୍କ ଘରୁ ତ ପନିପରିବା ବଞ୍ଚିଲା। ନିଜ ତାପତି ଦେଶୀ ଖାଇବା ନିଜେ ବାଡିରେ ଲଗେଇ ନିଜେ ଖାଇବା। ଦେହକୁ ସ୍ଵ ସ୍ୱାସ୍ଥ୍ୟକାର ଅଟେ। ଆଉ ଆଜିକାଲି ଦୁନିଆରେ କଣ ନା ପନିପରିବା ବି ହାଇବ୍ରିଡ଼୍ ସବୁ ଯେତିକି ମା ମାର୍କେଟରେ ଯାହା ବଜାର ମାର୍କେଟରେ ଯାହାବି ପନି ପରିବା ମିଳୁଛି ସବୁ ହାଇବ୍ରିଡ ପନିପରିବା ଆଉ ନିଜେ ଲଗେଇକି ବାଡିରେ ନିଜ ପନିପରିବା ଖାଇବା ଟା ଦେହକୁ ସ୍ୱାସ୍ଥ୍ୟ କାରକ।
ହୁଁ କିନ୍ତୁ ତା ସୁ କିନ୍ତୁ ତା ସ୍ଵାଦ ବି ଅଲଗା।
ହଁ ସ୍ବାଦ ବି ଅଲଗା ଦେଶୀ ଖାଇବା ପରା। ଦେଶୀ ପନିବାର ସ୍ୱାଦ ଅଲଗା ନା।
ହୁଁ।
ଆଉ-ଉ-ଉ ତା ସହିତ ଆଉ କଣ ଚାଷ କରାଯାଏ ତୁମରି?
ଆମର ଏମିତି ଧାନ ଚାଷ କରାଯାଏ ଆଉ-ଉ-ଉ ବିଲରେ ବିଲ ହୁ ହିରରେ ଆମର ସବୁ ବିରି-ଇ-ଇ-ଇ ପଡେ ବୁଝିଲେ କି?
ଓ ହୋ।
ନା ସବୁ ବିରି ବୁଣା ହୁଏ। ଆଉ ଯେତେବେଳେ ସବୁ ବିଲ-ଅ-ଅ କଟାକଟି ହେଇସାରେ ସେଇଟା ମୂଳୂ ସବୁ ବିରି ହେଇଯାଏ ନାଇଁ କି।
ହଁ।
ସେ ବିରି କ ପାଇଁ-ଇ-ଇ-ଇ ଘରେ ଖାଇବା ପାଇଁ ସବୁ ରଖୁଛନ୍ତି ଆଉ ବୁଝିଲେ।
ଆଉ କାନ୍ଦୁଲ କାନ୍ଦୁଲ, ହରଡ଼ ଇତ୍ୟାଦି। ହ
ହୁଁ, ନା ନା, ଆମର ସେଗୁଡ଼ା ଏପଟେ ହୁଏ ନା।
ଓ ତମର ସେପଟେ କେଉ ମାନେ ମୁଗ ନା ବିରି ହୋଇଥାଏ?
ହଁ ବିରି ବିରି।
ଓହୋ ଆମର ଏପଟେ ମୁଗ ବିରି ପ୍ରାୟ ଖରାଦିନ ହିଁ କରନ୍ତି। ଖରାଦିନ ନାହିଁ ତ ଧାନ କଟା ଆସି ମାନେ ଧାନ ଯେତେବେଳେ କଟା ହୋଇଯାଇଥାଏ। ସେତେବେଳେ ଧାନରେ, ମାନେ ବିଲ ମାନଙ୍କରେ ଚାଷ କରାଯାଏ। ବିରି ବୁଣା ଯାଇଥାଏ। ସବୁ ଧାନ କଟା ଯାଇସାରିବା ପରେ। ତମର ସବୁପଡ଼େ କଣ ନା ଧାନ ସହିତ ବିରି ବି ମାନେ ହିଡ଼ ସାଇଡରେ କରାହେଉଛି ବହୁତ ବଢ଼ିଆ ଭାଇ। ଧାନ ସହିତ ବିରି ଫସଲ ବି ଏହା ଦ୍ଵାରା ସହଜରେ ଚାଷ ବି ହୋଇଥାଏ। ଆଉ ଆମର କଣ ନା ଧାନଚାଷ ପରେ ହିଁ ବିରି ଚାଷ କରାଯାଏ। କେଉଁ କେଉଁ ଏରିଆରେ କେମିତି କଣ ନିୟମ କେମିତି ପ୍ରଣାଳୀ ଆଉ
ହୁଁ ହୁଁ ଟିକେ ସବୁଆଡୁ ମାନେ ଆ କୋଉ ଜାଗାରେ କେମିତି କଣ ଚାଲୁଥିବ ସେଇଟା କିଏ ଜାଣେ? ସେ କୋଉ ସିଷ୍ଟମ ଚାଲୁଥିବ।
ହଁ ହଁ।
ଆପଣଙ୍କର ଯେମିତି ଧାନଚାଷ ପରେ ଯାଇକି ବିରିଚାଷ ହୁଏ। ଆମର ଏକାଥରେ ଆମର ତ ଇଆଡେ ବିରି ଫିରି ହୁଏ ନା, ଆଉ ଆମ ବିଲ ହୁରାରେ ଏ ଯୋଉ ହିରଟା ନେ ସେଥିରେ ସବୁ ବିରି ପକେଇ ଦିଅନ୍ତି ଆଉ
ବଢିଆ ଭାଇ ଏକାଥରେ ଦୁଇଟି ଶିକାର ଆଉ ଯେମିତି ଆଉ ଆପଣ କହିଲା ଭଳି ଆଉ।
କିନ୍ତୁ ଆପଣ ଖାଉଥିବେ ପ୍ରଚୁର ମାତ୍ରାରେ ଆମେ ଯୋଉ କମ କମ ଖାଉଥିବୁ ସେ କଥା ଭାବୁନାହାନ୍ତି।
ନାଇଁ ଭାଇ କି ପ୍ରଚୁର ମାତ୍ରା ଭାଇ ତମେ ତ ଜାଣିଥିବ ଭାଇ ଧାନଚାଷ ବେଳେ ସବୁ ବର୍ଷ ଭାଇ। ଆ ଦଶହରାରେ ଭାଇ ବାତ୍ୟା ବନ୍ୟା ବାତ୍ୟା ଆସିଥାଏ। ଆଉ କିଏ ଭାଇ ପ୍ରଚୁର ସେଥିରେ ତ ପ୍ରାୟ ଫସଲ ଶହେ ପରସେଣ୍ଟରୁ ପ୍ରାୟ ସିକ୍ସଟି ପରସେଣ୍ଟ ନଷ୍ଟ ହୋଇଯାଇଥାଏ। ଆଉ ବାକି ଗଲା ଚାଳିଶ ପରସେଣ୍ଟ ବଞ୍ଚିଥାଏ। ଆଉ ସେଥିରେ ଭାଇ କଣ ଆଉ ଲାଭ ରହିଥାଏ ଚାଷୀମାନଙ୍କୁ?
ହଁ ସେଇ ଘରେ ଯା
ତା ପଦ ବି ଆଜ କାଲି ମଣ୍ଡିରେ ତ ଆପଣ ଜାଣିଥିବେ ମଣ୍ଡିରେ ଯଦି ଧାନ ଯଦି ଟିକେ ଯଦି କଣ ଯଦି ମାନେ ଧାନ ଯଦି କି ନାହିଁ ଧାନ ଟିକେ ଯଦି ଓଦା ଅଛି ମାନେ ଟେମ୍ପରେଚରରେ ତାଙ୍କେ ଗୋଟେ ମସିନ୍ ଟି ମାରିଦେବେ ଧାନ ଅଖାକୁ ମାରିଦେବେ। ସେଇଟା ଜଣା ପଡିଯିବ ଧାନ ଶୁକିନି ଭଲ ଭାବରେ ଧାନ। ଧାନ ଓଦାଳିଆ ଅଛି ଧାନ ଖରାପ କି ଭଲ ସବୁ ତ ଜଣାପଡ଼ିଯାଉଛି। ଡିଜିଟାଲ ଦୁନିଆରେ, ଆଉ ସେ ସେଥିରେ ତ ମଣ୍ଡିବାଲା ବି ନେବେନି ରିଜେକ୍ଟ କରିଦେଉଛନ୍ତି ଧାନ ମିଲ୍ ଗୁଡ଼ା। ଆ ଏମିତି ଚାଷୀମାନେ ଅସୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଆଉ।
ହୁଁ। ଆଉ ଚାଷ ଏଥର ଲୋନ ଟିକେ ବହୁତ କଷ୍ଟରେ ବି ମିଳୁଛି ନା କହୁନାହାନ୍ତି।
ହଁ ହଁ ହଁ ଭାଇ ଠିକ କହିଲ, ମାନେ କହିବାକୁ ଗଲେ ଭାରତରେ ମାନେ ସବୁଠୁ ଅଧିକ ମାନେ ମାନେ ଲୋକମାନଙ୍କୁ ଖାଦ୍ୟ ପ୍ରଡୁସ ଚାଷୀମାନେ ଭାରତରେ ଚାଷୀ ଏକା ମାତ୍ର ଚାଷୀକି ଆ କିଛି ଫ୍ୟାସିଲିଟି ନାହିଁ ଇଣ୍ଡିଆରେ।
ଏଇମାନେ ହେଉଛନ୍ତି ବହୁ ଗରୁତ୍ୱପୂର୍ଣ୍ଣ ତାଙ୍କୁ ଦବା କଥା ବୁଝିଲେ କି।
ହଁ ହେଲେ ତ କଣ ହେବ ଚାଷୀମାନଙ୍କୁ କିଛି ବି ଫେସିଲିଟି ହିଁ ମିଳୁନାହିଁ।
ହୁଁ କିଛି ମିଳୁନାହିଁ ଚାଷୀମାନଙ୍କୁ।
ଆଉ ଛ ମାନେ ଯେଉଁ ବିଲର ଯୋ ଯୋଉ କିସ୍ତି ସେ କିସ୍ତି ବି ନ ବାନ୍ଧିଲେ ସେ ଉପର ପ୍ରେସର ପଡ଼ିଥାଉଛି।
ତା ପଦେ କିଛିଶୁ ସହାୟକ ମାନେ ଆର୍ଥିକ ସାହାଯ୍ୟ ବି କିଛି ନାହିଁ ବର୍ଷକୁ ଥରେ ପେନସନ ଫେନସନ ସମ୍ଝନ୍ତି ଯେମିତି ଯିଏ ଚାକିରୀ କରିଥିବ ତା ପାଇଁ ପେନସନ ଅଛି ଆଉ ଯିଏ ଦିନ ମଜୁରଆ ଖଟିକି ଖାଉଥିବ ତା ପାଇଁ ପେନସନ ନାହିଁ ଆଜିକାଲି ଦୁନିଆରେ ଏମିତି ଆଉ କଣ
ମୁଁ ଗୋଟେ କଥା କହୁଚନୀ ଶୁଣୁ ମୁଁ ଗୋଟେ କଥା କହୁ ଶୁଣ ଭାଇ ଚାଷୀ ମାନେ ଯାହା ଯେତିକି ବି ସବୁ ଇନକମ କରୁଛନ୍ତି। ତାଙ୍କୁ ଯଦି ମାନେ ସେ ଜିନିଷ ଯଦି ନ ମିଳୁ ବୁଝିଲେ କି କିନ୍ତୁ ସରକାର ତରଫରୁ ଯଦି ତାଙ୍କୁ ପ୍ରତି ମାସରେ ହଜାର ଟଙ୍କା ଲେଖାଏ ଯଦି ତାଙ୍କୁ ଖାତା କୁ ଖାତାରେ ଯଦି ପଡ଼ିବ ନା ସେ ତାଙ୍କର ଯଦି ଦଶ ହଜାର ଟଙ୍କା ଯଦି ଲସ୍ ହେଇଯିବ ସେ ହଜାର ଟଙ୍କା ନେଇକି ଖୁସି ହେଇଯିବ ଚାଷୀ ମାନେ
ବହୁତ ବଢ଼ିଆ କଥା ଭାଇ ରାଇଟ୍ କଥା କ
ଆଜ୍ଞା ଚାଷୀ ମାନଙ୍କ ମନ ବହୁତ ବଡ
ଆ ଏମିତି ତ ସରକାରଙ୍କର ମୁଣ୍ଡରେ ଆସୁନାହିଁ ଆଉ ବୁଦ୍ଧିଗୁଡ଼ା
କଣ କଣ କରିବା ଖାଲି ଟ୍ୟାକ୍ସ ଟ୍ୟାକ୍ସ ଟ୍ୟାକ୍ସ
ଆମେ ତ ଜଣେ ନାଗରିକ ଆମେ ଆମ ଆମ ହାତରେ ବା କଣ ଅଛି ଆମେ କଣ କରିପାରିବା?
ହୁଁ
ମେନ୍ ତ ସରକାର ଏଇସାରା ସରକାର ମୋହନ ସାର ଆସିଲେ ସିନା କାହିଁ କିଛି ଉନ୍ନତି ବି କିଛି ଧରା ପଡ଼ୁନାହିଁ ଆମର ନବୀନ ବାବୁ ଥିଲେ ଆହୁରି ଭଲ ଥିଲେ
କିଛି ନାହିଁ ଖାଲି ରଙ୍ଗ ବଦଳା ହଉଛି
ହଁ ଆଉ କଣ କରିବା ଆଉ ଏମିତି ତ ଲୋକଙ୍କୁ ବି କେମିତି ଭଣ୍ଡରେ ବେଶି ତ୍କାର କରିବା ଏହା ହିଁ ତ ହେଉଛି ଆଉ ପଲିଟିକ୍ସ ଆଉ କଣ
ହୁଁ ବହୁତ ହଇରାଣ ଏଥିରେ
ହଁ ଭାଇ ଆଉ କଣ କରିବା।
ହୁଁ
ଶହେ ପରସେଣ୍ଟ ଏମ୍ଟି ଛାଡ଼ କହିଦଉଥିଲା ବିଜେପି କାହିଁ କିଛି ନାହିଁ ସେପଟେ କେ ତାମିଲନାଡୁରେ ବିଜୟ ଥାଲାପତି ଯାହା କହିଲା ତାହା କରିକି ଦେଖେଇଲା ଆଉ ଏମତି ଆଉ ଏମିତି କିି ଯାହା କହିବ ତାହା କରିକି ଦେଖେଇଲେ ସେଇଟା ଲୋକମାନେ ଜାଣିବେ ଯେ ହଁ ଆ ପାଖରେ ଏତିକି ପାୱାର୍ ଥିଲା ସିଏ କଲା ବି ସେତିକି ଏ ଲୋକମାନେ କେତେ ଧନ୍ୟ କରିବେ।
ହୁଁ ଏବେ ଭାଇ କଣ ହେଇଛି କହିଲେ ସେପଟେ ଗୋଟେ ଭେଣ୍ଡିଙ୍ଗ ମେସିନ ଟେ ଅଛି ସେ ଲଗେଇ ଦେଇଛି ପ୍ରତି ଅ ଗଳିକନ୍ଦିରେ ବି ଲଗେଇ ଦେଇଛି ବୁଝିଲେ କି ସେଥିରେ ଯଦି ତମେ ଗୋଟେ କୋଉ ବୋଟଲ ଫୋଟଲ ଆଣିକି ଯଦି ତା ଭିତରେ ପକେଇବ ପ୍ଲାଷ୍ଟିକ ବୋଟଲ ବୁଝିଲେ ମାନେ ସେ ରାଜିକୁ ସଫା କରିବା ପାଇଁ ଯଦି ପ୍ଲାଷ୍ଟିକ ବଟଲ୍ଟେ ଆଣି କି ପକେଇବ ତାହେଲେ ପାଞ୍ଚ ଟଙ୍କା ଦବ
ହଁ ହଉ ଭାଇ ହଉ ଭାଇ ଟିକେ ଘର ଆଡୁ ଟିକେ କଲ ଆସିଲା ଟିକେ ରଖିଲି ହେଲା ହଉ ଭାଇ ଧନ୍ୟବାଦ ରହିଲି
ଆଜ୍ଞ ଆଞା ଆଜ୍ଞା